ହଁ। ମୁଁ କହିଲି ଉଁ ଦେହ ପା ଭଲ ଅଛି।
ହୁଁ।
ଆଉ ଏବେ କଣ କରୁଚନ୍ତି?
ଏବେ ବଇଚି
ହଁ, ଆଉ ପାଠ ପଢା ପଢି?
ଚାଲିଛି ଆଉ।
ଓହୋ କଣ ପଢୁଛନ୍ତି?
ହୁଁ ପ୍ଲସ ଟୁ
ଓହୋ ଆଉ ତମ ସେପଟେ ଏବେ ପାଗ କେମିତି?
ବର୍ଷା ପାଗ।
ହୁଁ, ହୁଁ ଆଉ ତମ ଯୋଉ ଆମ ସେପଟେ ଖୁଦରୁକୁଣି କେମିତି ପାଳନ କରାଯାଏ?
ଖୁଦୁରୁକୁଣି
କଣ କଣ ମାନେ ଖୁଦରୁକୁୁଣି କଣ କଣ କର?
ଖଦୁରୁକୁଣି ଫୁଲ ତୋଳା ହୁଏ ଫୁଲ ଗୁନ୍ଥା ଠାକୁର ପୂଜା ଗାଧୁଆ
ହୁଁ ଆଉ ଖୁଦୁରୁକୁଣୀ କୋଉ ଠାକୁରଙ୍କୁ ପୂଜା କର?
ଅଙ୍ଗା
ଓଃ! ଆମର ତ ଏପଟେ କଣ କି ହଁ ରାତିକରୁ ଫୁଲ ଯାଆନ୍ତି ଚୋରି କରନ୍ତି ତାପରେ ଆଣିକି ଆଉ ଯୋଉ ଜୋ ଗାଧେଇ ଯାଆନ୍ତି ସଖାଳୁ ସଖାଳୁ ସମସ୍ତେ ବାଲୁକା ପୂଜା କରନ୍ତି ସେ ଯୋଉଠିକି ଗାଧୋଇ ଯାଆନ୍ତି ସେଠି ବାଲୁକା ପୂଜା କରନ୍ତି। ପୁଣି ଆସିକିନା ଆ ଠାକୁରଙ୍କୁ ପୂଜା କରିକି ଭୋଗ ପାଇକିନା ଯାହା ଖାଆନ୍ତି। ଯୋଉ ଅରୁଆ ଭାତ ଖାଆନ୍ତି ଆଉ ଉଷନା ସେଦିନ ଖାଆନ୍ତିନି।
ଅରୁଆ ଭାତ କରୁଣ କି?
ଅରୁଆ ଭାତ ଡାଲମା ଏମିତି ବିନା ପିଆଜ ରସୁଣ ବାଲା ଆଉ।
ଆଉ ପିଆଜ ରସୁଣରେ ଖାଇଲେ କଣ ହବ?
ପିଆଜ ରସୁଣ ସେଇଟା ଅଛିନା ପ୍ରଥା ଅଛି ସେଇଥିପାଇଁ ଖାଆନ୍ତିନି ଓଷା ବାର କି କିଛି କଲେ ପିଆଜ ରସୁଣ କି ଏଇଡା ଯେହେତୁ ତାମସିକ ପଦାର୍ଥ ତାମସିକ ବସ୍ତୁ ସେଇଥିପାଇଁ ସେଥିରେ ଖାଆନ୍ତିନି ପିଆଜ ରସୁଣ ଆଉ। ଆଉ ତମର କୁଆଁର ପୁନେଇ ସେପଟେ କେମିତି ପାଳନ୍ତି?
କୁଆଁର ପୁନେଇଁ ମାସେ ନହେଲେ ଏକୋଇଶି ଦିନ ନହେଲେ ସାତ ଦିନ।
ଅହ! କୁଆଁର ପୁନେଇକି କଣ କଣ କର?
କୁଆଁରପୁନେଇ କଳସ ବସା ପିଠା
ଉ ହୁଁ। କଣ କଣ ପିଠା ସବୁ ବନା ହୁଏ ବନାଓ?
ସୁଜି ପିଠାରେ ସାତ ପ୍ରକାର ହୁଏ, ଫଳ ସାତ ପ୍ରକାର।
ଅ ହଁ। ଆମର ତ ଏପଟେ କଣ ପନ୍ଦର ଦିନଠୁ କଳସ ବସାନ୍ତି ତାପରେ ସାତ ଦିନ ପରେ ସେ କଳସିରେ ନଡିଆ ବସାନ୍ତି ଫୁଣି ଯୋଉ ଦିନ ଓଷା ସେଇଦିନ ପୁରା କାଷ୍ଟା ରୁହନ୍ତି ଆଉ ତାପରେ କଣ ଚାନ୍ଦ ପୂଜା ଆ ଚାନ୍ଦ ଆସିଲା ପରେ ପୂଜା କରନ୍ତି। ବହି ବୋଲିକି ଆଉ ତାପରେ ଭୋଗ ପାଆନ୍ତି। ହଁ ପୋଖରୀକି ଯାଆନ୍ତି ଉ ବନ୍ଦେଇଲା ପରେ ଚାନ୍ଦ ଯୋଉ ବନେଇକି ଆଣିଥିବେ ଚୂନା ରେ ହଉ କି ସୁଜି ଯୋଉ ଇଏରେ ଚକଟା ଯୋଉ ସୁଜି ଜନ୍ତି ଥିବେ ସେଇଥିରେ ଚାନ୍ଦ ଯୋଉ ବନେଇକି ଆଣିଥିବେ ତାକୁ ନେଇକିନା ପୋଖରୀ ନେଇକି ଯିବେ ଠାକୁରଙ୍କୁ ନେଇକି ଯିବେ ତାପରେ ଠାକୁରଙ୍କୁ ରଖିକିନା ଚଉଁରା ମୂଳେ ଥରେ ଚାନ୍ଦଙ୍କୁ ବନ୍ଦେଇବେ ପୂଜା କରିବେ ପୁଣି ପୋଖରୀରେ ପାଣି ପାଖରେ ରଖିକି ବି ଥରେ ପୁଣି ବନ୍ଦେଇବେ ତାପରେ ଭୋଗ ପାଇବେ ଘରକୁ ଆସିକିନା ପୁଣି ଯେ ଯାହା ଖାଇବା କଥା କି ପିଇବା କଥା
ଆ ଠାକୁର କୋଉଥିରେ କର?
ହଳଦୀରେ ଠାକୁର ହୁଅନ୍ତି। ହଳଦୀ ଆଉ କୋଉଡ଼ିରେ ତାଙ୍କର ହାଟ, ଆଖି, ନାକ, ପାଟି ଏମିତି ସବୁ ବନାନ୍ତି। ଆଉ ତମ ପଟେ ଗଣେଶ ପୂଜା କେମିତି ପାଳନ୍ତି।
ଗଣେଶ ପୂଜା ସ୍କୁଲ ଛୁଆ ତ ସ୍କୁଲରେ କାଉ ଛୁଆ ଗାଁରେ
ହୁଁ ହୁଁ କେମିତି କଣ ଆଉ ମାନେ କିଛି ହୁଏନି ଗଣେଶ ପୂଜାକୁ ପ୍ରୋଗ୍ରାମ ହେରିକା କି
ପ୍ରୋଗ୍ରାମ ହୁଏ ନାଚନ୍ତି ଛୁଆ ଆ ଦସରା
ଅହଁ ତାଙ୍କୁ କିଛି ପୁଣି ପ୍ରାଇଜ୍ ଫାଇଜ୍ ଦିଅନ୍ତି ନା ଖାଲି ନାଚନ୍ତି।
ପ୍ରାଇ ପ୍ରାଇଜ୍ ଦିଅନ୍ତି ଫାଷ୍ଟ ସେକେଣ୍ଡ ଥାର୍ଡ଼।
ହୁଁ ହୁଁ
ବଶରେ
ଆଉ ସେଥିରେ କଣ ଖାଲି ଛୋଟ ପିଲାଙ୍କର ହୁଏ ନା ଯୋଉ ବଡ଼ ପିଲା ବି ଭାଗ ନିଅନ୍ତି। ସେ ଯୋଉ ନାଚରେ ଛୋଟ ପିଲା ଖାଲି ଓହୋ
ହ
ଆଉ ତମେ ସେପଟେ ଦଶହରା କେମିତି ପାଳନ କରିବ?
ଦଶହରା ଦୁର୍ଗା ପୂଜା ହୁଏ। ଭୁବନ ନେଲେ ଆଉ କାଳୀ ପୂଜା ତମ ଆଡ଼େ
କାଳୀ ପୂଜାକୁ ତ କିର ସେମିତି ଇଏ ନାହିଁ ସେଇବୁ ଆମର ଯୋଉ ପାଖ ଅଞ୍ଚଳରେ କଣ କି କାଳୀ ପୂଜା ଆ ସେଠି ବନାନ୍ତି ତାଙ୍କ ମୂର୍ତ୍ତି କାଳି ପୂଜା ହୁଏ। ଆଉ ଆମର ଏଠି ଯିଏ ଧର ଗାଡ଼ି କି କିଛି ପୂଜା କରିବାର ଥିବ ସେ ସବୁ ପୂଜା କରନ୍ତି ଆଉ।
ଗାଡ଼ି ପୂଜା ପା ଅଲଗା ହୁଏ।
ହଁ ବିଶ୍ଵକର୍ମା କୁ ହୁଏ। ହେଲେ ଆଉ କିଛି କିଛି ଜଣ ଗାଡ଼ି ପୂଜା ସେଇ କାଳୀ ପୂଜା ଦିନ ହିଁ କରନ୍ତି। ଆଉ
ଆଉ କଣ? ଏଇନା କୋଉଠି ଅଛନ୍ତି?
ଘରେ ଅଛି। ଆଉ ତିନି ଦିନ ହବ ସେପଟ ପାଗ କେମିତି ଏବେ ଅଛି?
ମେଘୁଆ ବର୍ଷା ପକଉଛି।
ଓହୋ ଆମ ଏପଟେ ତ ବହୁତ ଖରା।
ହଁ
ହଉ
ଖରା ତ ବର୍ଷ ପନ୍ଦର ଦିନ ହେଲା ଜୋର ହଉଥିଲା ଆଉ।
ହଁ ଏତି ଖରା ହୁଏ ପୁଣି ଚାରିଟା ପାଞ୍ଚଟା ବେଳକୁ ବର୍ଷା ହୁଏ। ଏମତି ଆଉ।
ବାତ୍ୟା
ନା ବାତ୍ୟା ହୁଏନି। ଆଉ ତମର ମାନେ ସେପଟେ କଣ ପ୍ରଧାନ ଖାଦ୍ୟ କଣ ତମକୁ ସେପଟେ କଣ ଅଧିକ ଖାଅ?
ଆମର ଇପି, ଡାଲମା
ହୁଁ ହୁଁ ଭାତଟା ସବୁବେଳେ ଖାଅ ଆଉ।
ହୁଁ
ଆମନ ବି ସେଇ ଭାତ ରୁଟି ହୁଁ।
ଆଉ କଣ?
ଆଉ ରାକ୍ଷୀ ପୂର୍ଣ୍ଣିମାରେ ରାକ୍ଷୀ ପୂର୍ଣ୍ଣିମାରେ କଣ କଣ କର?
ରା ରାକ୍ଷୀ କିଣା ହୁଏ ଠାକୁରଙ୍କ ଠି ଆଗ ବନ୍ଧା ହୁଏ।
ରାକ୍ଷୀ କଣ ପାଇଁ କଣ ପାଇଁ ରାକ୍ଷୀ ପୂର୍ଣ୍ଣିମାଟା ପାଳ?
ରାକ୍ଷୀ ପୂର୍ଣିମା ଟା ।
ହୁଁ ତ ଭାଇମାନଙ୍କୁ ରାକ୍ଷୀ ବାନ୍ଧନ୍ତି ନା ସେଟା ଭାଇ ଭଉଣୀଙ୍କର ଯେହେତୁ ଦିନ।
ଆଉ ଠାକୁର ଟି ବନ୍ଧା ହୁଏ ଗୋମାତା
ବନ୍ଧା ହୁଏ ଆଉ। ତାପରେ ସେମିତି ଆମର ଗୋମାତାଙ୍କୁ ବନ୍ଧା ହୁଏ ତାଙ୍କ ପାଇଁ ଚକୁଳି ବନାଯାଏ। ଆଉ ଜଗନ୍ନାଥ ବଳଭଦ୍ରଙ୍କୁ ବି ବନ୍ଧାଯାଏ ତାଙ୍କୁ ବି ଭୋଗ ଲଗାଯାଏ।
ଆଉ କଣ ଖାଇଚନ୍ତି?
ଇନ୍ତି କିଛି ହୁଏ ଆଉ।
ଏ ଖାଇଛନ୍ତି?
ଆଉ
କଣ ଖାଇଚନ୍ତି?
ଏଇ ଚାହା ଆଉ ତମେ କଣ ଖାଇଚ?
ଏବେ ଚାହା?
ହଁ ଆଉ ପାଗଟା ଟିକେ କାଁଳିଆ କରଚି ତ ହେଇଥିପାଇଁ। ଆଉ ତମେ କଣ ଖାଇଚ?
ଆମର ତ ପ୍ରଆନ ଖାଦ୍ୟ ଭାତ ଆଉ। ତମ ଆଡେ ଚା ଚାହା ପଧାନ ଖାଦ୍ୟ ବୋଧେ।
ନାଇ ପ୍ରଧାନ ଖାଦ୍ୟ ଚାହା ନୁହ ଯେ ହେଲେ ସକାଳେ ସନ୍ଧ୍ୟାରେ ଅଭ୍ୟାସ ଚାହାର ଥିବ ସିଏ ପିଅନ୍ତି ଆଉ। ଆ ହଉ। ଆଉ ମୁଁ ଟିକେ ରଖୁଚି ମୋର ଟିକେ କାମ ମନେ ପଡିିଲା ତ ହେଇଥିପାଇଁ। ରଖୁଚି।
ଓଉ।